ହାଲୋ
ହ୍ୟାଲୋ। ହଁ ଶୁଭୁଛି ଭଏସ ଟା ହଁ ହଁ ମତେ ବି ଶୁଭୁଛି କଣ କରୁଥିଲୁ? ହଁ କ୍ଲିୟର ଆସୁଛି ହଁ। ଟ ହଁ ଗୋଟେ ହ୍ୟାଲୋ
ତରୁ
ହାଲୋ ହଁ ଏବେ ମୁଁ ବାହାରେ ଠିଆ ହେଇଛି। ହଁ ଶୁଭା ଯାଉଛି ଶୁଭାଯାଉଛି ହଁ ହଁ। ଖରା ହଁ ଏପଟେ ଆଜି ଟିକେ ଟିକେ ଟିକେ ଖରା ହେଲା ଭଳିଆ ଲାଗୁଛି।
ହଁ।
ହ୍ୟାଲୋ।
ହୁଁ, ଶୁଗା ଯାଉଛି। ହଁ, ଶୁଭା ଯାଉଛି।
ହଁ, ମୁଭି ତ ମୁଁ ପ୍ରବଳ ଦେଖେ।
ହଁ, ଏବେ କଣ ଲାଷ୍ଟ ଟାଇମ୍ କଣ ମୁଭି ଦେଖିଥିଲ?
ଲାଷ୍ଟ ଟାଇମ୍ ମୁଁ ଦେଖିଥିଲି, ଏ ସାଉଥର ଗୋଟେ ଫିଲ୍ମ, କଣ ସେଇଟା ଯେ ଲାଷ୍ଟ ଟାଇମ୍ ଦେଖିଥିଲି ମୁଁ
ହିରୋ କିଏ ଥିଲା?
ହଁ, ଏବେ ଯୋଉ କଣ କି ତାମିଲର ସି ଏମ୍ ଅଛି
ହଁ ବିଜୟ, ଥାଲାପତି ବିଜୟ।
ହଁ, ତାର ଫିଲ୍ମ।
ଆଚ୍ଛା, ଆଚ୍ଛା। ହୁଁ, ହୁଁ। ମୁଁ ବୋଧେ, ମୁଁ ତ ଏବେ ବେଶୀ ନାହିଁ ସିରିଜ୍ ବେଶୀ ଦେଖିଥିଲି, ଏବେ ଗୋଟେ ସିରିଜ୍ ବାହାରିଛି ନୂଆ ସେଇଟା ଗୋଟେ ଦେଖଥିଲି। ଆ ଡିଜ୍ ୟୁ ଏ ଲେସନ୍ ଗୋଟେ କୋରିଆନର ହେଲା। ମାନେ ସେଇଠି କଣ
ଓ କୋରିଆନ। ମୁଁ କୋରିଆର ମୁଁ ବିଶେଷତ ଦେଖେନି।
ନାଇଁ ମୁଁ ବି ଦେଖୁନଥିଲି, ଏବେ ଦେଖ ଦେଖୁଚି। ବାକି ଶୁଣୁ ସେଟା କଣ ହେଇଥିଲା ନା ବେସିକାଲି ମାନେ ଯେଉଁ ସ୍କୁଲର ଯେଉଁ ପିଲାମାନେ ଯେଉଁ ରେଗିଙ୍ଗ ଫ୍ୟାଗିଙ୍ଗ କରନ୍ତି କି ଇଏ ନହେଲେ ଆହୁରି ସେ ଯେଁ ଇଏ କରନ୍ତିନି କି? ମାନେ ଅତ୍ୟାଚାର କରନ୍ତି ମାନେ ଯେଉଁମାନେ ଟିକେ ଏମତି ଶାନ୍ତ ସରଳ ପିଲା ସେମାନଙ୍କ ଉପରେ ଅତ୍ୟାଚାର କରନ୍ତି? ଟିଚର୍ ମାନେ ପିଲାମାନଙ୍କ ଉପରେ ଉ ଖରାପ ବ୍ୟବହାର କରନ୍ତି। ନହେଲେ ପିଲାମାନେ ଟିଚରଙ୍କୁ ଉପରେ ଖରାପ ବ୍ୟବହାର ଖରାପ ବ୍ୟବହାର କି ସ୍କୁଲ୍ କଲେଜରେ ଡ୍ରଗ୍ସ ଇଏସବୁ ବିଷୟରେ ଯେଉଁ ଡ୍ରଗ୍ସଉଁ ଆମର ୟୁଜ୍ କରନ୍ତି ସେସବୁରୁ କେମିତି ମାନେ ଆଁ ପୋଲିସ ଗୋଟେ ହୁଁ।
ଆଉ ଏପଟ ଅଛି ଡାଡିକୁ ନେଇକି ଆସୁଚି ନହେଲେ ରୁହ।
ହୁଁ। ତୁ ସେମାନେ ନିକୁ ପନିସମେଣ୍ଟ ଦିଅନ୍ତି ହେଲା
ହଁ।
ସେଇ ଉପରେ ମୁଙ୍ଗିଥିଲା ଆଉ ହ୍ୟାଲୋ।।
ହଁ ହଁ ଶୁବୁଚି ସୁବୁଚି।
ହୁଁ ସେଇ ଉପରେ ମୁଗ ଡାଲିଟା ବଢିଆ ଥିଲା ମୁଗ ଟା ଆଉ ତା
ହୁଁ ହୁଁ ମାନେ କଣ କି ଯେମିତି କହିବାକୁ ଗଲେ କଣ କି ପିଲାମାନେେ କଣ କି ସ୍କୁଲ ଲାଇଫରେ ମାନେ ସେ ସିନିୟର୍ ହେଇଚୁ ଜୁନିୟରକୁ ରାଗିଙ୍ଗ୍ କରିଦବୁ ଜୁନିୟରକୁ ମାନେ ଇୟେ ମାନେ ଅତ ମାନେ କଣ କି ଯାହାବି କ ମାନେ ହଁ।
ହୁଁ।
କି ତ ରିୟଲ ଲାଇଫ୍ ରେ କଁ କି ସିନିୟର ହଉ କି ଜୁନିୟର ହଉ ଗୋଟେ ଜିନିଷ ର କଥା କଣ କି ବ୍ୟବହାର ତମେ ସାମ୍ନାବାଲାକୁ ମୁଁ ଯେମିତି ବ୍ୟବହାର କରୁଚ ତମକୁ ମ ଏତେ ବଦଳ ଠିକ୍ ସେମତି ବ୍ୟବହାର ମିଳିବ।
ସେଇ ସେମିତି ହିଁ ହେବା ଦରକାର ମୁଁ କହିଲି ସିନିୟର ବୋଲି ତା ଉପରେ କଣ
ସେ ତାହେଲେ କଣ କି ଖରାପ ବ୍ୟବହାର କର ଶତ୍ରୁ ମେ ମାନେ ମାନେ ବହୁତ ମିଳିଯିବେ ଆଉ ଯଦି ଭଲ ବ୍ୟବହାର କରିବ ତାହେଲେ ମିତ୍ରଟା ବି ଅଭାବ ରହିବେନି।
ହୁଁ। ତାହେଲେ
ସେଥିପାଇଁ କେବେ ହେଲେ ବି କାହା ଶତ୍ରୁତା କରିବାଟା ଠିକ୍ ନୁହଁ।
ସେଇ ତାପରେ ଡଡ୍ ଆଣ୍ଡ୍ ସୋ ଟେ ଦେଖିଥିଲି ସେଇଟା ମାନେ ଯେମିତି ଆକ୍ସନ ଟାଇପ୍ ର ମାନେ ଫା ଫାଇଟିଂ ସିନ୍ ବାଲା ସିନ୍ ଟେ ଥିଲା। ଭଲ ଥିଲା ସେଇଟା ବି ତ ସାଇଟ୍ ଫାଏ ମୁଭି ରେ ସାଇଟ୍ ଫାଏ ମୁଭି ମାନେ ଯେମତି ସାଇନ୍ସଫିକ୍ସନ
ସାଏ ଫାଏ ମୁଭି ଯୋଉ ପ୍ରଭାସର ଆସିଥିଲା କଳକି ଟ୍ୱଣ୍ଟି ନାଇଣ୍ଟି।
ସାଇନ୍ସ ଉପରେ ମୁଭି ଦେଖୁ। ଉଁ ସାଇନ୍ସ ଉପରେ କିଛି ମୁଭି ଦେଖିଛୁ। ସାଇନ୍ସ ଉପରେ ମୁଭି ସାଇ ଫାଇ ମୁଭି ବାଲା।
ଓ ସାଇନ୍ ମାନେ କନ୍ ସାଇନଫିକ୍ସନ୍ ନାଇଁ ଏ ସାଇନ୍ସଫିକ୍ସନ୍ ତ ମୁଁ କହିଲି ପରା ପ୍ରଭାସର କୋଳକୀ ଟ୍ୱେଣ୍ଟି ୱାନ୍ ଏଇଟି ହଣ୍ଡ୍ରେଡ୍ ନାଇଣ୍ଟି ଏଡି ଦେଖିଥିଲି।
ଓ ହୋ ଆରେ ଇଏ ଦେଖିବୁ ଗୋଟେ ଇଣ୍ଟରସ୍ଟେନର ର ଅଛି ହେଲା। ହଲିିଉଡ ମୁଭିି ଟା ହେଲା ଇଣ୍ଟ୍ରଷ୍ଟ୍ରେଲର। ଟେଲର୍ ଇଣ୍ଟଷ୍ଟି।
ହଁ ଇଣ୍ଟରଷ୍ଟ୍ରେଲର।
ସେଇଟା ପୁରା ଟାଇମ୍ ଥିଓରିକୁ ସେଇଟା ଠିକ୍ ସେ ପୁରା ଡିସ୍କ୍ରାଇବ କରାଯାଇଛି ବହୁତ ବଢିଆହେଇଛି। ହୁଁ। ସେଟା ପୁରା ଟାଇମ୍ ଥିଓରି ମାନେ ବ୍ଲାକ୍ ହୋଲ୍ଟା ଟା ଅଞ୍ଚଲରେ କେମିତି କାମ କରେ। ସେଇଠା ସବୁ କେମିତି ହୁଏ ଟାଇମ୍ ମାନେ ପୁରା ପୃଥିବୀର ବାହାରେ କେମିତି ଠାକୁ ଟାଇମ୍ ଚାଲେ ସେ ବିଷୟରେ ପୁରା ଭଲସେ ଜ୍ଞାନ ଦେଇଛି ଆଉ ଆଉ ସେଇଠୁ ହିଁ ଡିସକଭର୍ ହେଇଚି ଆକ୍ଚୁଆଲିରେ ବ୍ଲାକ୍ ହୋଲ୍ଟା ଟା କେମିତି ଦେଖିବାକୁ ସେଇ ମୁଭିରୁ ହିଁ ଡିସ୍କଭର୍ କରାଯାଇଚି ଆଉ।
ବ୍ଲାକ୍ ହୋଲ ମାନେ ଯୋଉ ଆମର ସ୍ପେସ୍ ରେ ଅଛି ସେଇଟା ତ?
ମୁଁ ଯେତିକି ସାଇ ଫାଇ ମୁଭି ଦେଖିଛି ସେଇଟା ହଉଚି ସବୁଠାରୁ ବେଷ୍ଟ ଇଂଟରେଷ୍ଟ ଟେଲର ଟା ମାନେ ପୁରା
ହଁ ମୁଁ ତ କହିବି ସାଇଫାଏ ମୁ ଭିତରେ କଣ କି ମ କହିବି ତାମିଲର ଗୋଟେ ଫିଲ୍ମ ଦେଖିବୁ ଟୋଣ୍ଟିଫୋର୍ ମାନେ ତାର ହିନ୍ଦୀ ଡବିଙ୍ଗ୍ ଟା ହେଉଚି ଟାଇମ୍ ଷ୍ଟୋରି।
ଆଚ୍ଛା ଦେଖିଚି ତାହେଲେ ତ।
ହଁ ସେ ଯୋଉ ସୂରିୟା ଶିବ କୁମାର ର ଫିଲ୍ମ ଟା।
ହଁ ହଁ ଦେଖିଚି ଦେଖିଚି।
ହୁଁ ମାନେ କଣ କି ହିରୋର କଣ କି ଟ୍ରିପଲ କ୍ୟାରେକ୍ଟର ଥିବ। ମାନେ କଣ କି ମାନେ କଣ କି ସେ ବାପା ରୋଲ୍ ପ୍ଲେ କରିଥିବ। ପୁଅ ରୋଲ୍ ପ୍ଲେ କରିଥିବ ତା ସାଙ୍ଗେ ତାର ବାପାର ବଡ ଭାଇ ତା ରୋଲ ବି ପ୍ଲେ କରୁଥିବ।
ହଁ ସେ ବଢିଆ ଥି ଦେଖିଛି ଏଟା ମୁଁ ଦେଖଛି।
ହଁ ଫିଲ୍ମ ର ଷ୍ଟୋରି ବି ଇଣ୍ଟରଭାଲ କେମିତି ହେଲା କହିଲୁ ଭିଲିଆନ କଣ କି ମାନେ କଣ କି ଯେ ମାନେ କଣ କି ଏମିତି ଗୋଟେ କରିକିନୁ କି ମାନେ ଗେମ୍ ଜିତିଗଲା ତାପରେ ତାପରେ କେମିତି କହିବାକୁ ଗଲେ ଟାଇମ୍ ଷ୍ଟୋରିକୁ ଆଣିକରି ପୁଣି ଥରେ କହିବାକୁ ଗଲେ କଣ କି ଟାଏମ ମାନେ ପଛକୁ କହୁଥିଲାବାନ ସେମତି ହେଇନି। ସରେ
ପାଷ୍ଟକୁ ଯାଇକି ଚେଞ୍ଜେସ୍ କରିବା ପାଇଁ ଟ୍ରାଏ କରୁଥିଲେ ଆଉ।
ହଁ ମାନେ କହକି ସେ ମାନେ କହକି ସାମାନ୍ୟ ଗୋଟେ ଘଡ଼ିରେ ମାନେ କହକି ଟାଇମ୍ କୁ ଏପଟ ସେପଟ କରିକି ବୁଲିିବାଲିକିରି ମାନେ କହୁକି କେମିତି ସବୁ କିଛି କରିଥିଲା ସେଥିନି ଦେଖା ହେଇଥିଲା।
ହୁଁ।
ଆଉ ସେଇଥିପାଇଁ ବୋଲି ମାନେ କଣ କି ସେ ତା ବ ତା ବଡ଼ ଭାଇ ମାନେ କଣ କି ଯିଏ ମାନେ କହନ୍ତି କ୍ୟାରେକ୍ଟର, ସିଏ କଣ କି ତା ସାନ ଭାଇକୁ ଉମ୍ ମାନେ କଣ କି କ୍ଷତି କରିବାକୁ ବସିଥିଲେ।
ହଉତ କ୍ଷତି କରିକି ତାଠୁ ୱାଚ ନେବାକୁ ଚାହୁଁଥିଲା ଆଉ।
ହଁ ସେମିତି।
ହଁ ଆହୁରି ଇଏ ଦେଖିଛୁ ମାନେ ସିରିଜ୍
ସିରିଜ୍ ମୁଁ ମୁଁ ଗୋଟେ ହରର୍ ଓବିସି ଦେଖିଥିଲି। ଗୌରବ ତିୱାରୀକୁ ଯେଉ ନେଇକି ହେଇଥିଲା
ହଁ ନା ଟା କଣ?
ସେ ଗୌରବ ତିିବାରୀ ଏଇଟା କଣ କି ଗୋଟେ ସି ମାନେ କଣ କି ସିଜନର ନାଁ ମନେ ପଡୁନି। କିନ୍ତୁ ଗୌରବ ତିୱାରୀ ହେଉଛି କଣ କହିଲୁ ପାରା ନର୍ମାଲ୍ ଏକ୍ସପର୍ଟ ମାନଙ୍କର ସବୁଠୁ ବେଷ୍ଟ ତ ସିଏ ବି କହିବା ଗଲେ କଣ କି ପାରାନର୍ମାଲ୍ ଆକ୍ଟିଭିଟିକୁ ଫଲୋ କରି କରି କରି ଇନଭେଷ୍ଟିଗେଟ୍ କରି କରି କରି ଶେଷରେ ସେଇ ଥ୍ରୋ ରୁ ହିଁ ମାନେ ତାର ଡେଥ୍ ହେଇଗଲା ସେ ଉପରେ ନେଇକି ପୁରା ସିରିଜଟା ହେଇଛି।
ଓହୋ ଆହୁରିି ମୁଁ ଗୋଟେ ଦେଖଥିଲି ଅଲଫସ ଡେଟ ଗୋଟେ ଅଛି ଜ ବିବାଲ ହେଲା ଜମ୍ବି ଗଲା ହଁ ଜମ୍ବି ବାଲା ସେଟା ଗୋଟେ ବଢିଆ ଅଛି ମାନେ ଭାଇରସ ଗୋଟେ ହେଇଯାଇଥିବ ସେଠୁ ଭାଇରସ ସେଠୁ ଚାରିଆଡ଼େ ବ୍ୟାପି
ଜମ୍ବି ବାଲା ଫିଲ୍ମ ତ-ଅ-ଅ ଟେଣ୍ଡ ଟୁ ଭୁଜନ୍ ବି ଦେଖ
ହଁ ସେଇ ଟ୍ରେନ୍ ଟୁ ବି ସେମତି ଟାଇପ ଟା ବଢ଼ିଆଥିଲା ସେଟା ଯେଉଁ ଆମର ଓଲୋ ଫୋସାଟ୍ ଭଲ ଅଛି।
ହଁ ଅଲ ଅଫ୍ ଆର୍ ଡେଡ ସିଜନ୍ ୱାନ୍
ତ ମୁଁ ସେଇଟା ପୁରା ସହେ ବଢ଼ିଆ ଅଛି। ସେଇଟା ବି ଦେଖିବୁ ମସ୍ତ ଅଛି।
ହଁ ବହୁତ କିଛି
ହୁଁ ତାପରେ ଆହୁରି ଆଉ ଗୋଟେ ଥିଲା ମୁଭି ଆଇ ଉଈ ଇଏଫ୍ ୱିସ କାନ କିଲ୍ ମାନେ ସେଇଟା ଗୋଟେ ମାନେ ଲକ୍ ଇଚ୍ଛା ମାଗୁଥିବେ। ସେମାନେ କଣଟେ କହ ତ ଏବେ ମାନେ କର ଦର ଗୋଟେ ଇଛା ଅଛି ତ ସେଇଟା ଇଛା ମାଗୁଥିବୁ ଯେ ମୋର ଏଇା ଇଚ୍ଛା ଫୁଲ ଫିଲ ହେଇଯାଉ। ସେଇ ଗୋଟେ ଆପ ଥିବ ହେଲା ସେଇଠି ଗୋଟେ ଆପ୍ ଥିବ ସେ ଆପ୍ କୁ କଣ କରିବୁ ନା ଆପ୍ କୁ ତ ଡେଟ୍ ଅଫ୍ ବାର୍ଥ ଅ-ଅ-ଅ ଗୋଟେ ବୋର୍ଡ଼ରେ ଲେଖିବୁ ହେଲା ତା ପରେ ଗୋଟେ କାଲ ଯେଟାକୁ ବୋର୍ଡ଼ରେ ଲେଖୀବୁ ସେଇଟା ତୁ ଧରିକିରି ସେଇଟାକୁ ତୁ-ଉ-ଉ ସେଟା ତ ଡେଟ୍ ଅଫ୍ ବାର୍ଥ ଆଉ ତ ନାଁ ଲେଖିକି ସେଇଠ୍ ତୁ କ୍ୟାମେରା ଅନ୍ କରୁ ସେଟା ଇଛା ମାଗୁ ତାପରେ ସେଟା ପିଟି ରେ ଆସୁ ସେ ଆପ୍ରରେ ଅପଲୋଡ କରୁ ତୋ ଇଚ୍ଛା ଫୁଲଫିଲ୍ ହେଇଯିବ। ବଟ ତର ସେଇଠି ଟ୍ୱେଣ୍ଟି ଫୋ ଆୱର୍ ଭିତରେ ତୋର ଡେଥ୍ ହେଇଯିବ ଆଉ ସେମିତି ଥିଲା।
ଓହୋ ଏମିତି ତାହେଲେ ମନେ କହୁ ସେ ଫିଲ୍ମ ହେଇଥିଲା ସେ ଫିଲ୍ମର ନାଁ କଣ କହିଲୁ।
ମିଶେସ ସ୍କ୍ୟାନ୍ କିଲ
ଓହୋ ଠିକ ଅଛି ମୁଁ ଦେଖିବି ଓ ଗୋଟେ ୱେବ୍ ସିରିଜ୍ଟା ହଁ ଫିଲ୍ମ କଣ କି ଭଲ ଥରକରେ ଡାଉନଲୋଡ଼୍ ମାରିଦେବୁ ମାନେ କଣ କି ଦେ ଦେଖୁଥୁବୁ ଦେଖୁିଥୁବୁ ତାପରେ ସରିବ ଡିଲେଟ। କିନ୍ତୁ ୱେବ ସରିଜ୍ ଗଟେ ପରେ ଗୋଟ ଏପିସୋଡ ଗେ ଗୋଟେ ପରେ ଗୋଟେ ଏପିସୋଡ ୱେଟ
ସପେନ୍ସରେ ରଖିଦେବେ ଆଉ ଗଟେ ସସ୍ପେନ୍ସରେ କେ ଦେ ବୋଲେ
ହଁ ସସ୍ପେନ୍ସେ ମାନେ କଣ କି ୟା ପରେ ଷ୍ଟୋରି କଣ ହେବ ମାନେ କହ କି ମୁଣ୍ଡ ସେ କଥା ଖାଲି ବାରମ୍ବାର ଘାଣ୍ଟୁଥିବ।
ସେଇ ଏବେ ଗୋଟେ ଫ୍ରମ ଗୋଟେ ସିରିଜ ଅଛି। ଫ୍ରମ ଗୋଟେ ସିରିଜ ଅଛି। ସେଟା କଣ ହେଇଥିବ ନା ମନେକର ଏବେ ଗୋଟେ ଇଏ ଗୋଟେ ଏରିଆ ଥିବ ହେଲା ଲୁ ଲୁପ୍ ହୋଲ୍ ଭଳିଆ ଥିବ ଆଉ ମାନେ ତୁ ସେଇ ଯୁଆଡ଼େ ଗଲେ ବି ବୁଲିିବାଲିକି ସେଇ ଜାଗାକୁ ହିଁ ଫେରିକି ଆସୁଥିବ ସେମିତି ଅଛି ଆଉ।
ହୁଁ।
ହୁଁ ଏବେ ସେଇ ସେ ଜାଗାରୁ ଯେତେ ଜଣ ଯିବାକୁ ଟ୍ରାଏ କରିଥିବେ। କିନ୍ତୁ କେହି ବି ମଧ୍ୟ ବାହାର ପାରୁନଥିବେ ଆଉ ସେମିତି ଅଛି।
ହୁଁ ହୁଁ ସେଇଟା ଆଉ ତୁ ହଁ ହଁ ହଁ ହଉ ହଉ ଓ ଏମିତି ତାହେଲେ ଠିକ୍ ଅଛି ତୁ ଯେମିତି ମୋତେ ସେଇ ଯାକ ସଜେଷ୍ଟ କଲୁ ମାନେ ବହୁ ଭଲ ଲାଗିଲା ମୁଁ କେବେ ଦେଖିବାକୁ ଟ୍ରାଏ କରିବି।
ହଁ ଦେଖେ ବଢିଆ ଅଛି। ଟାଇମ୍ ପାଇଲେ କେତେବେଳେ ଦେଖିବ ଆଉ ଯେତେବେଳେ କିଛି ନ
ହୁଁ ଆମ ହଁ ଆମ ଓଡିଆ ଫିଲ୍ମ ବି ବର୍ତ୍ତମାନ କିନ୍ତୁ ଭଲ ଡେଭଲପମେଣ୍ଟ କରିଛି କେମିତି
ହଁ ଏବେ ଟିକେ ୱାଲଡ ୱାଇଡ କିଛ ହେଟା ଚାଲିଲାଣି
ହଁ ଦମନ ଫିଲ୍ମ ମାନେ କଣ କି ସବୁଠୁ ଷ୍ଟାର୍ଟ କଲା ଦମନ ଫିଲ୍ମର ମାନେଷ୍ଟୋରି ବେ୍ ମାନେ ଏତେ ମାନେ ଝାକାସ୍ ଥିଲା ଯେ ହଁ ହଁ ବାବୁସାନର ମାନେ କକ ସେ ବାବୁସାନର ଫିଲ୍ମ ହିଁ ଓଡ଼ିଆ ଇଣ୍ଡଷ୍ଟ୍ରିର କହିବାକୁ ଗଲେ କଣ କି ହାଇପ୍ ବାର ଅନୁକୂଳ କଲା।
ସେ ଡକ୍ଟର ଥିବ ନା କଣପରା
ହଁ ମାନେ ମାଲକାନଗିରି ଜିଲ୍ଲା ଡକ୍ଟର କେମିତି କଣ କି ସେ- ଏଠାକାର ପରିବେଶ ଘର ଦ୍ୱାର ଲୋକଙ୍କର ମାନେ ବ୍ୟବହାର ମାନେ ଚିନ୍ତାଧାରାକୁ ଦେଖିକି। ସେ କହୁଥିଲେ ମାନେ ବହୁତ ଅନ୍ଧବିଶ୍ୱାସ ଏମାନଙ୍କୁ ସେବା ଶୁଶ୍ରୂଷା ମୁଁ କିଛି କରିପାରିବିନି। ମୁଁ ଏ ଜାଗା ଛାଡ଼ିକି ପଳେଇବି। ଯୋଉଟାକୁ ଯୋଉ ଜାଗା ସେ ଦୁଇ ଛାଡିଦବା କଥା ସେ ଜାଗାରେ ସେ ତିନି ବର୍ଷ କାଳ ରହିକି ଗାଁରେ ସବୁ ସୁବିଧା ଯୋଗାଇଲା। ଲୋକଙ୍କର ଅନ୍ଧବିଶ୍ୱାସ ଦୂର କଲା ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇଲା। ଏମିତିକି ସରକାରଙ୍କୁ କହକି ସେ ଜାଗାରେ କଣ କି ଭଲ ଭଲ ମେଡ଼ିକାଲ ବି ଖୋଲିଲା ଆଉ ସେ ଜାଗାରେ କଣ କି ଦୁଇ ଦିନ ଛାଡିକି ଯିବି କହିକି ତିନି ବର୍ଷ କାଳ ବିତେଇବାରେ ମାନେ କଣ କି ମାନେ କଣ କି ସେ ଜାଗାର ମାନେ କଣ କି ପରିସ୍ଥିତି ଲୋକଙ୍କୁ ସବୁ କିିଛି ସେ ବଦଳ ଦେଇ ପାରିଲା। ସେଇ ଉପରେ ଫିଲ୍ମର ଷ୍ଟୋରିଟା ହେଇଚି।
ଆଚ୍ଛା ଆଚ୍ଛା ହୁଁ ସେ ସେଟା ପୁରା ୱଲଡ ୱାଇଟି ରେ ବାହାରିଥିଲା ପରା ସେଟା ଡବ-ଡବିଂ ଥିଲା ହିନ୍ଦୀରେ ନା କଣ?
ହଁ ସେଟା ନ୍ୟାସନାଲ ଆୱାର୍ଡ ବି କଣ ପାଇଥିଲା ଓଡିଆ ଇଣ୍ଡଷ୍ଟ୍ରିରେ ଏରା।
ଓହୋ ସେମିତି ହଁ ହେ
ହଁ ମାନେ ସବୁଠୁ ଫାଷ୍ଟ ମାନେ କହନ୍ତି ଓଡିଆ- ଠାକୁର- କବି ଗୋଟେ ଭଲ ଚାଷ-
ହଁ ଓ ହୋ ହ ହୋ ଭଲ ଅଛି- ତା ହେଲେ ଦେଖି- ଦେଖିଛି ସେଇ ମୁଁ ବି ତାଙ୍କୁ